ହ୍ୟାଲୋ ହ୍ୟାଲୋ। ନମସ୍କାର ଆଜ୍ଞା ନମସ୍କାର ଆଜ୍ଞା। କଣ କରୁଛନ୍ତି ଆଜ୍ଞା?
କୁହନ୍ତୁ।
କଣ କରୁଛନ୍ତି ଆଜ୍ଞା ଆପଣ।
ଏଇ ବସିଥିଲି।
କିଏ ଅଛି ଆଜ୍ଞା। କଥା କଥା ହେଲା ଜଷ୍ଟ ଏଇ ରାସ୍ତାରେ ବୁଲାବୁଲି କରୁଥିଲି।
ଓହୋ ଆଉ ଖାଇଲେଣି।
ହଁ ହଁ ଖାଇସାରିଲଣି।
କଣ ଖାଇଥିଲେ?
ଏଇ ଆମର ଟିକେ ଚପ କରାହେଇଥିଲା ଆଉ ବରା ଟିକେ କରାହେଇଥିଲା ଆଉ।
ମାନେ ଦିନରେ କଣ ଖାଇଥିଲେ?
ଆଛା ଆଛା କଣ ଭାତ ଡାଲି। ଯେମିତିକେ ଆମର ଅଣ୍ଡା ଦରକାରୀ ଏସବୁ ହେଇଥିଲା ଆଉ
ଓହୋ ଆଉ ଆଜି କୁଆଡେ ପ୍ଲାନିଂ ଅଛି ଯିବାର।
ନାଇଁ ଆଜ୍ଞା ବର୍ଷା ପାାଗ ତ ଯାଇ ହବନି ବାହାରକୁ।
ଓ ହୁଁ।
ଯାହା ଏଇ ଘରେ ସମୟ ବିତେଇବା କଥା ଆଉ
ହଁ ସେଇଆ ଆଉ। ଆଉ ଆପଣଙ୍କ ଆପଣ କୋଉଯାଗା?
ଏଇ ଆମର ଏପଟେ ଆମର ଜାଣିଥିବେ ଉଁ କେଉଁଝର ବାଉଁଶପାଳ ବୁଲି।
କଣ?
ବାଉଁଶପାଳ ବୋଲି ଗୋଟେ ଜାଗା ଜାଣିଥିବେ।
କୋଉ ଜାଗାରେ କୁଆଁର କୋଉ ଡିଷ୍ଟ୍ରିକ୍ଟ?
କେନଉଁଝର ର
କେଉଁଝର ବାଉଁଶପାଳ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆମର କେଉଁଝର ଟେଙ୍ଗେଇ ପୋଷି।
ଆଚ୍ଛା ଆଚ୍ଛା।
ହଁ ଆମର ବି ପିଲେଇପୁର ବୋଲି ଗୋଟେ ଜାଗା ଅଛି ଏଇଠି।
ଓ ହଁ। ଆଉା କା କେବେ ଯେବେ ଭଲ ଜାଗା ଆପଣଙ୍କର ସେଠି କଣ ଅଛି।
ପେଲେଇପୁର ଜାଗା ଗୋଟେ ଭଲ ଜାଗା ଟେ ଛୋଲେ ମିଳେ ସେଠି।
ଓ ଏଇ ଯୋଉ କା ଚଣା ଚଣା
ହଁ ଛୋଲେ ଖାଦ୍ୟ ଗୋଟେ ଜାଣିଛନ୍ତି ଆମର ଏଠି କୁହନ୍ତି ବହୁତ ପ୍ରସିଦ୍ଧ ଖାଦ୍ୟ ଏଠି।
ଓହୋ ଏଇ ଚଣା ତ ସେଟା କୁ କୁହନ୍ତି କାଜୁ ଯୋଉ ଯୋଉ କଣମ ଯୋଉ କଣମ ଏରା ବୁଟ ଅଛି କଣ କୁହଥିମ?
ହଁ ଆଜ୍ଞା ବୁଟ ବୁଟ ବୁଟ ସୋଲା ସୋଲା ବୁଟ କୁହନ୍ତି ତାକୁ।
ହଁ।
ଆପଣ ତ କେବେ ଖାଇନଥିବେ ଆଉ।
ନା ଆ ଆମ ଆଡେ ମିଳେ ଯେ ମୁଁ ଖାଇନି।
ଆଚ୍ଛା ଆଜ୍ଞା ଆପଣଙ୍କୁ ତାହଲେ ଭଲ ଲାଗେନି।
ନା।
ଆଚ୍ଛା ଆଚ୍ଛା ଆଉ ଆଜ୍ଞା ଆପଣ କୁଆଡେ ଆଜି ବାହାରକୁ ବୁଲିବା ପାଇଁ ଯାଇଥିଲେ।
ନା ଆଜି ତ ବର୍ଷା ହଉଛି। କୁଆଡେ ଯିବି ବର୍ଷା ତ ଛାଡୁନି ପ୍ରବଳ ବର୍ଷା।
ଆଚ୍ଛା ଆଚ୍ଛା।
ବହୁତ ବର୍ଷା ହଉଛି। ମୋର ଏବେ ଗ୍ରାଜୁଏସନ୍ ସଇ ସଇଲା।
ଆଚ୍ଛା ଆଚ୍ଛା ସରିଲା ପରେ ଏବେ କଣ କରିବାଁ କରିବାକୁ ଚାହୁଁଛନ୍ତି।
ଭାବୁଛି ବିଜନେସ୍ କରିବି।
ଆଚ୍ଛା ଆଚ୍ଛା କୋଉ ପ୍ରକାର ବିଜନେସ୍।
ହ୍ୟାଲୋ କୋଉ କୋଉ ପ୍ରକାର ବିଜନେସ୍ କରିବେ ଆପଣ?
କଣ କହୁଥିଲେ?
ଆଜ୍ଞା ଆପଣ କି ପ୍ରକାର ବେପାର କରିବେ।
ମୁଁ ଭାବୁଛି ଚଣା ବେପାର କରିବି।
ଆଚ୍ଛା ଆଚ୍ଛା ଚଣା ସୋଲା ତ।
ହଁ।
ଆପଣ ବାର ଭଜା ବେପାର କରୁନାହାନ୍ତି।
କରି ମୁଁ ଏତେ ହଁ କରିବି ବୋଲି ଭାବୁଥିଲି ଯେ। ମୁଁ ଥରେ ବାର ଭଜା ନେଇକି ଯାଇଥିଲି ଗୋଟେ ଗାଁ ରେ ତଡ଼ିଲେ।
ଆଚ୍ଛା ଆଚ୍ଛା ଆପଣ ବାର ଭଜାରେ କଣ କଣ ପ
ମୁଁ ତମ ଯୋଉ ଛୋଲା। ଆପଣ ଆଡେ ଯୋଉ ଛୋଲା ଯୋଉ ଚଣାକୁ କୁହନ୍ତିନି। ହଁ ସେ ଚଣା ଆଉ ମଟର।
ହଁ ମଟର।
ଆଉ କାଜୁ।
ଆଚ୍ଛା ଆଉ।
ସଉ।
ସେଉ।
ହଁ ଅଁ ସଉ ସଉ ଆମ ଆଡେ ସଉ କୁହନ୍ତି।
ବାର ମଜାରେ ତ ସେଉ ପଡେନି।
ହଁ ପଡେ ଆମ ଆଡ଼େ ପଡେ।
ଓହୋ ଗୋଲ ଗୋଲ ସେଉ ନା ନା ଗୋଲ ଗୋଲ ନାଁ ଆର ଲମ୍ବା ଲମ୍ବା ସେଉ।
ନାଁ ନାଁ ନାଁ। ସେଉ ଏଇ ଯୋଉ ଇଏ ସେଉ ଟବକା।
ଆଚ୍ଛା ଟବକା କି କୋଉ ତବଲା।
ହଁ ହଁ ଆଉ। ସେମିତି ପଢେ ଯେମିତି ମୁଁ ଭଲ କରେନି ଭାବୁଛି ଦେଖିବା କଣ ବେପାର କରିବି। ଭାବୁଛି ପିଜି କରିଦେବି।
ଶିଖନ୍ତୁ ତାହେଲେ ଆପଣ ପ୍ରଥମେ।
ହଁ ଆଉ ଆପଣ କଣ କରୁଛନ୍ତି?
ମୁଁ ମୋର ଏଇ କୁକୁଡ଼ା କାଟିକି କୁକୁଡ଼ା ବିକେ ଆଉ।
ଆପଣ କଣ କରୁଛନ୍ତି?
ଆମର କୁକୁଡା ସେଣ୍ଟର ଗୋଟେ ଅଛି ଚିକେନ ସେଣ୍ଟର।
ଓହୋ ଆପଣ କାଟୁଛନ୍ତି।
ହଁ ମୁଁ କାଟିି କୁକୁଡ଼ା କାଟିି
ଓହୋ ଆଉ କେତେ ବେପାର ହୁଏ।
ହଁ କୁକୁଡ଼ାର କାଟା ହଉଛି ଆଜି ବେପାର ହେଇଥିଲା ଚାରି ହଜାର ଟଙ୍କାର ଅବଜେ ତୁ ବର୍ଷା ପାଗ।
ଓହୋ ଡେଲି କେତେ ବେପାର ହୁଏ?
ଦଶ ହଜାରେ ବିକ୍ରି ହୁଏ।
ଓହୋ ଓହୋ ଓହୋ। ଆଉ ଖାଇ ସାଇଲେଣି? ଆଉ ହଁ। ଆଉ କୁଆଡେ ଯାଇଥିଲେ ଆଜି? କୁଆ କୁଆଡେ ବୁଲିତେ ଯାଇଥିଲେ ଆଜି?
ଏଇ ଆମର ଗୋଟେ ଏପଟେ ଛୋଟ ଜାଗା ଅଛି ସେଇଠିକି ଯାଇ ଥିଲୁ ଉଁ ଗୋଟେ ଟାପୁ ଟାଇପ ର ଆଉ।
ଓହୋ! ଆଉ ଘରେ କିଏ କିଏ ଅଛନ୍ତି?
ଘରେ ସମସ୍ତେ ଅଛନ୍ତି ଆଉ।
କିଏ କିଏ?
ବାପା ଭାଇ ସେମିତି ସବୁ ମିଶିକି ପାଞ୍ଚ ଜଣ ଅଛନ୍ତି ଆଉ।
ଓହୋ।
ଆଉ ଆ ଆପଣ କେବେଠୁ ବାର ମଜା ବେପାର କରିବେ ବୋଲି ଭାବିଚନ୍ତି?
ଓହୋ ଆପଣ ଆଡ଼େ ଫେମସ ଜାଗା କଣ?
ଆପଣ ଇଆଡ଼େ ଆସନ୍ତୁ ବାରମଜା ବିକ୍ରି କରିବେ।
ଗାଞ୍ଜା
ବାହାର ମଜା ବିକ୍ରି କରିବେ ଏପଟକୁ ଆସନ୍ତୁ।
ଓହୋ ଗଞ୍ଚା ଆଉ ବାରମଜା।
ଆଁ ଆ।
ତୁ ହୋନି କୁକୁଡ଼ା ନା କଣ?
ନା ନା ନା ବାରମଜା ବିକ୍ରି କରିବେ ଆସନ୍ତୁ ଏପଟେ ଭଲ ବିକି
ହୋଉ ନିଶ୍ଚୟ ଡାକନ୍ତୁ କେବେ ଯିବି। ଆଉ ଆପଣ ଆଡେ ଭଲ ଜାଗା କଣ ଅଛି?
ହଁ ଆମର ଏତେ ଭଲ ଜାଗା ଅଛି। ତୃପ୍ତି ସଫାରି ବୋଲି ଗୋଟେ ଜାଗା ଏଇ ପାଖରେ ଅଛି। ଆଉ ଆମର ତୃପ୍ତି ସଫାରି ବୋଲି ଜାଗା ଅଛି ଚିପିଂ ଯଉଁ ଗନ୍ଧ ମାର୍ଦନ ନିଜ ମାଇଣ୍ଡସ୍ ଗୋଟେ ଅଛି।
କି ବେଞ୍ଚ୍
ଗନ୍ଧ ମାରଦନ
ଓ ହୋ।
ଗନ୍ଧ ମାର୍ଦନ୍ ପର୍ବତ ତଳେ
ଗନ୍ଧମାର୍ଦନ ପର୍ବତ କେଉଁଝରରେ କି?
ଆଜ୍ଞା ଆଜ୍ଞା ଆମ ଘର ପାଖରେ ଗୋଟେ ପାହାଡ ଅଛି। ତା ନାଁ ଗନ୍ଧମାର୍ଦନ।
ଓହୋ ତାରି ନାଁ ମୁଁ କହିଲି ଗନ୍ଧମାର୍ଦନ ପର୍ବତ କେଉଁଝରରେ ନୁହେଁ।
ନାଇଁ ନାଇଁ ଆପଣ ଜାଣିନାହାନ୍ତି ତାହେଲେ।
ଆମ ଗାଁ ରେ ଆମର ଆଜି ମଟନ ହେଇଥିଲା।
ଆଛା ଆଛା।
ହଁ ଆମ ଗାଁରେ ଏଇ ଯୋଉଁ କନ୍ଦା ବୋଲି ଜଣେ ଲୋକ ଅଛନ୍ତି ଆଉ ତାଙ୍କ ପୁଅ ବୁଟୁଲ ମିଶିକି କାଟନ୍ତି।
ଓହୋ ଆଛା ଆଛା ଭଲ ତାହେଲେ।
ହାଲୋ।
ରୁମ ରେ କଣ ପଶି । ଇତ ଭାଇ ଭାଇ ଭାଇ ସରଣ ହାଲୋ।
ହଁ ଆଜ୍ଞା ଆପଣ ଆପଣଙ୍କର ସେଠି କଣ କୋଳାହାଳ ଏତେ ଜୋରରେ ହଉ
ନା ଏରା ଗଣ୍ଡଗୋଳ ହଉଥିଲା ତ ସେପଟେ ସେଇଥିପାଇଁ। ହଁ ଗଣ୍ଡ ଗୋଳ ଲାଗୁଥିଲା ମୁଁ ପଳେଇଆଲି ଏପଟକୁ ସେଇଥିପାଇଁ।
ଓ ଆଛା ଆଜ୍ଞା କୋଟାଳୀ ଦିଟା ଜଣଙ୍କ ନାଁ କଣ କହୁଥିଲା ଆପଣ?
କନ୍ଦା ବୁଟୁଲୁ। ହଉ ଭରେ କୋଉ ଭୁ।
ଛା ଛା
ହଁ।
ଏକୋଭୋ ତାଙ୍କର ତାହେଲେ ଦୋକାନ ଅଛି ଗୋଟେ କାଟନ୍ତି ବୋଧେ
ହଁ, ତାଙ୍କର ମାଉଁସ କାଟେ କାଳିଆ।
ଆ ସେ ଯାହା ଆଉ ଜଣେ ବି କାଟେ।
ହଁ।
ଓହୋ।
ଆଉ।
ଆଉ ତା ହେଲେ ଆପଣ ନିଜେ ଆଣିକି ମଟନ ରୋଷେଇ କରୁଥିଲେ? ହଁ।
ମଟନ୍।
ରୋଷେଇ କିଏ କରିୁଥିଲେ ଆପଣଙ୍କର ଆପଣ ନିଜେ କରୁ ନା କିଏ ଆଉ କିଏ କରୁଥିଲେ ଆଛା, ଆଛା, ଆଛା କେମିତି କରନ୍ତି ତଥାପି ଆପଣ କହିଲେ ଟିକେ?
ମଟନ ଟା ମୁଁ ସବୁଠୁ ମୋଠୁ ଭଲ ମଟନ କେହି ବନେଇ ପାରିବେନି।
ଆଚ୍ଛା ଆଚ୍ଛା ଆଖପାଖ ପାଞ୍ଚଟି ଗାଁ ର ଲୋକ ଆସିକି ଖାଉଥିବେ ଆପଣଙ୍କ ଘରୁ।
ଶିଖିବେ ଆଉ ସତ କଥା ମଟନ ମୁ ଫାଷ୍ଟ ସିଝେଇ ଦେବେ ଫାଷ୍ଟ ପା ଗବୁ ପାଣି ପକେଇ ସିଝେଇ ଦେବେ ଫାଷ୍ଟ।
ଆଚ୍ଛା ଆଚ୍ଛା।
ତା ପରେ ମଟନ କୁ ବାହାର କରିଦେବେ।
କୋଉଥିରେ ବାହାର କରିବା?
ଟେ କଟରୀ ମାନେ ଥାାଳିଆରେ ତାଟିଆରେ ବାହାର କରିଦେବେ? ତା ପରେ ମଟନ କୁ ରଖିଦେବେ। ତାପରେ ମଟନ ମାନେ ଯେ ଗ୍ରାଇଣ୍ଡିଙ୍ଗ ହେଇଥିବା ଯୋଉ ଅଦା ରସୁଣ ପେଷ୍ଟ କୁ ପକେଇଦବେ ତେଲ ପକେଇଦେବେ ତାପରେ ମଟନ୍ କୁ ପକେଇଦେବେ ଘଚର ଘଚର କରି ପିଠା କାଢ଼ି ଖରି ଦେବେ ଘଣ୍ଟେ ତା ପରେ ମଟନ ହେଇଯିବ। ହଁ ଅ।
ହୁଁତ ଖର୍ଚ୍ଚ ଖର୍ଚ୍ଚ ନ କଲେ ହବନି।
ନା ନା।
ଆଛା ଆଚ୍ଛା।
ଆଉ କଣ କୁହନ୍ତୁ?
ହଉ ଆଜ୍ଞା ତ ଆପଣ ଆଜି ତ ଯିବେନି କୁଆଡେ ବୁଲିବା ପାଇଁ ବୋଧେ?
ହଁ।
ଆମେ ତ ଏବେ ଯିବୁ ଟିକେ ମାର୍କେଟ କୁ ଟିକେ ପକୁଡି ଫକୁଡି ଖାଇବା ପାଇଁ।
ଆମକୁ ଆସନ୍ତୁ ନେଇକି ଯିବେ।
ହଁ ଆଗ ଆପଣ ଆସନ୍ତୁ ଖାଇକି ଯିବେ ଏଠି ଆମର
ଓହୋ।
ସଧୁ ଭାଇଙ୍କ ପକୁୁଡି।
ଓହୋ ଆପଣ ଡାକିଲେ ସିନା ଜିମୁଁ ଆପଣ ତ ଡାକୁନାହାନ୍ତି ଆଉ।
ନିଶ୍ଚିନ୍ତ ନିଶ୍ଚିନ୍ତ ଆସନ୍ତୁ ଆପଣ ଖାଇକି ଯିବେ ବହୁତ ବହୁତୁ ଭଲ ଲାଗିବ।
ଆପଣ ଡାକନ୍ତୁ ଆମେ ନିଶ୍ଚୟ ଯିବୁ।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ।
ହଁ।
ହଁ। ହଉ ଆଜ୍ଞା ତାହେଲେ ମୁଁ ଆପଣଙ୍କୁ ଫାଙ୍କା ହେଲେ କଲ କରିବି।
ହଉ ହଉ ଧନ୍ୟବାଦ।
ହଉ ଆଜ୍ଞ ଧନ୍ୟବାଦ ଧନ୍ୟବାଦ।
ଥ୍ୟାଙ୍କ ୟୁ।